ହଁ ବନ୍ଧୁ କଣ ଖବର?
ସବୁ କିିଛି ଭଲ ଚାଲିଛି ଆପଣ କୁହନ୍ତୁ ଆଜି କେମିତି ଆପଣଙ୍କର ମନେ ପଡିଲା ଆଜି ହଠାତ ମୋ କଥା?
ନାଇଁ ସେମିତି କିଛି ନାହିଁ ମୁଁ ଟିକେ ବସିଥିଲି। ତାପରେ ଗୋଟେ ଗପ ଦେଖୁଥିଲି ତ ମୁଁ ଆମର ଯୋଉ ଦେଖିବାକୁ ଗଲେ ଆମ ଯନ୍ତ୍ରରେ। ତ ଗପ ଦେଖୁ ଦେଖୁ ଆପଣଙ୍କର ଚିତ୍ରଟି ମୋ ସାମ୍ନାକୁ ଆସିଲା ଭାବିଲି ବହୁତ ମନେ ପଡ଼ିଲା ଆପଣଙ୍କ କଥା ତ ଭାବିଲି ଗୋଟେ କଲ୍ କରିଦେବି।
ଆଉ ଆପଣଙ୍କ ଗପ ଦେଖୁ ଦେଖୁ ମୋ କଥା ମନେ ପଡିଗଲା ଯାହା ହଉ ମୁଁ କେତେ ଭାଗ୍ୟବାନ୍।
କଣ କହିବି ଆପଣଙ୍କ ଭଳି ଭାଗ୍ୟ ଆଉ କାହାର ଅଛି ଯେ।
ଅଁ ଦେଖ ତୁ ସେମିତି କଣ କହୁଛନ୍ତି ମୁଁ ତ ଏଥିରେ ଲାଜେଇ ଯାଉଛି ମୁଁ ଆଉ କଣ କହିବି।
ନାଇଁ ନାଇଁ ଲାଜାନ୍ତୁନି ଲାଜାନ୍ତୁନି ମୋର ଗୋଟେ କଥା କହିବାର ଥିଲା।
ହଁ କହୁନାହାନ୍ତି କୁହନ୍ତୁ ନିଶ୍ଚିତ ଭାବରେ ଭଲ ସେ କୁହନ୍ତୁ କିଛି ଅସୁବିଧା ନାହିଁ।
ହଁ ହଁ ଆରେ ମୁଁ କହୁଥିଲି ଯେ ଆମେ ଯଦି ଗୋଟେ ବାହାରକୁ ଯିବା ଗୋଟେ ଘର ଟିିଏ ତିଆରି କରିବା ଲାଗି ଆପଣଙ୍କୁ କଣ ଲାଗୁଛି କେତେ ବଡ ଘର ତିଆରି କଲେ ଭଲ ହୁଅନ୍ତା।
କଣ କହିଲେ ମୁଁ ଟିକେ ଭଲସେ ଶୁଣିପାରିଲିନି ଆପଣ ଟିକେ ପ୍ରଥମରୁ କହିପାରିବେ କି ମୁଁ ଟିକେ ଏପଟେ କଣ କହିଲେ ଆପଣ ମୋର ଫୋନର ଉମ ଲାଇଟ୍ ଟି ଅନ୍ ହେଇଗଲା ତ।
ଆଚ୍ଛା ଆଚ୍ଛା ନାଇଁ ନାଇଁ ମୁଁ ଏହିୟା କହୁଥିଲି କି? ଯଦି ଆମେ ବାହାରେ ଗୋଟେ ତିନି ଜଣ ରହିବା ଲାଗି ଗୋଟେ ଘର ତିଆରି କରନ୍ତେ। ତାହେଲେ ଆପଣ କହିପାରିବେ କି ଘରଟା କେମିତି କଣ କଲେ ଭଲ ହୁଅନ୍ତା।
ପ୍ରଥମେ ତ ଘର ପାଇଁ ଗୋଟେ ଜାଗା ଦରକାର ଯାହାକି ଆପଣଙ୍କର ଆଗରୁ ଅଛି।
ନାଇଁ ନାଇଁ ମୋ ପାଖରେ ଜାଗା ନାହିଁ ନୂଆ କିଣିବାକୁ ହେବ।
କଣ ନା କହୁଚ। ଓହୋ ନୂଆ କିଣିବାକୁ ହେବ ତେବେ ତ ଲକ୍ଷାଧିକ ଟଙ୍କାର ଆୟୋଜନ ଆପଣଙ୍କୁ କରିବାକୁ ପଡିବ ଆଉ ତିନି ଜଣ ରହିବା ପାଇଁ କହିବାକୁ ଗଲେ ଯଦି ତିନି ଜଣ ପାଇଁ ତେବେ ଗୋଟିଏ ଗୋଟେ ଛୋଟ ଘରଟା ହିଁ ତିଆରି କରିଦେଲେ ସବୁଠାରୁ ଭଲ ରହିବ। ଏବଂ ଯଦି ଟିକେ ଭଲ ଯେହେତୁ ମାନେ ଯଦି ତିନି ଜଣ ଭି ମାନେ ତିନି ଜଣଙ୍କ ଯଦି ମାନେ ଟିକେ ଭଲ ଘର ଦରକାର ହୋଇଥାଏ। ତେବେ ଗୋଟେ ତିନି ଜଣଙ୍କର ତିନିଟା ଅଲଗା ଅଲଗା ରୁମ୍ କରିଦବା। ଏବଂ ତା ସହିତ କିଛି ଖାଇବା ବନେଇବା ପାଇଁ ସେଠି ଗୋଟେ ରୋଷେଇ ଘର ଏବଂ ତା ଏବଂ ତା ସହିତ ଗୋଟେ ତା ସହ ଗୋଟେ ନୁହେଁ। ତା ସହ ତିନି ତିନୋଟି ବାଥରୁମ୍ ମଧ୍ୟ କରିଦେଲେ। ସମସ୍ତଙ୍କର ଜରୁରୀ କାଳୀନ ପରିସ୍ଥିତି ପାଇଁ ରହିଯିବ ସୁବିଧା କାରଣ ଆପଣ ଜାଣିଛନ୍ତି ମୁଁ କୋଉ ଟାଇମରେ କଣ କରିଦିଏ ତେଣୁ ଗୋଟାଏ ବାଥରୁମ୍ କର ତେଣୁ ଗୋଟାଏ ଟାଇମ ରେ ଯଦି ଆମେ ସବୁ ଚାହିଁବାତ ତ ହଏ ହେଇପାରିବନି ନା।
ହୁଁ ହୁଁ ଆପଣ ଠିକ୍ କଥା କହିଛନ୍ତି ମୁଁ ବି ସେଆ ଭାବୁଥିଲି ଯେ? କିନ୍ତୁ ଦେଖିବାକୁ ଗଲେ ଆମର କଣ କହିଲେ? ଆମର ଯୋଉ ଅଛି ଜାଗାରେ ଆମେ ଯୋଉଠି ଜାଗା ଦେଖୁଥିଲୁ ସେଠି ସେ ଜାଗା ହିସାବରେ ଆମର ଚାରିଟା ମାତ୍ର କକ୍ଷ ହେଇପାରିବ ସେ ଘର ତିଆରି କଲା ବେଳେ ବୁଝନ୍ତୁ? ତ ସେ ଚାରିଟା କକ୍ଷ ହେଇପାରିଲେ ମୁଁ ଭାବୁଥିଲି କି ଦୁଇଟା ତାଲା ତିଆରି କରିଦେଲେ ଭଲ ହୁଅନ୍ତା।
ହଁ ଯଦି ଦୁଇଟା ମାନେ ଗୋଟଏ ଗୋଟାଏ ମାନେ ତଳେ କେବଳ ଚାରିଟା କକ୍ଷ କରିହେବ ତ?
ଆଜ୍ଞା ଆଜ୍ଞା।
ହଁ ତେବେ ଯଦି ସେମିତି ଯଦି କଥା ତେବେ ଆମେ ଦୁଇ ତାଲା ଦୁଇ ତାଲା କରିକି ମଧ୍ୟ ସେଠାରେ ଆଠ ଆଠତାଲା କରିଦିଅନ୍ତେ ଏବଂ ଆମକୁ ଭଲ ହେଇଯାଆନ୍ତା ତ ସବୁ କିଛି।
କିନ୍ତୁ ମୁଁ ଭାବୁଥିଲି ଆଠଟା କରିବାଠୁ ଭଲ ଉପରେ ମୁଁ ଯଦି ଦୁଇଟା କକ୍ଷ କରି ଗୋଟିଏ ରୋଷେଇ ଘର ଆଉ ଗୋଟେ ଠାକୁର ଘର କରିଦିଅନ୍ତି ଆଉ ସେ କକ୍ଷ ସହ ଯଦି ଲାଟିନ୍ ବାଥରୁମ ବି ଯୋଡି ଦିଅନ୍ତି ତାହେଲେ ଭଲ ହୁଅନ୍ତା।
ହଁ ନିଶ୍ଚୟ ନିଶ୍ଚୟ ମୁଁ ତ ନିଜେ ପୂଜା ବହୁତ ଭଲ ଭାବରେ କରେ ସେଥିପାଇଁ ଭଲ ହୁଅନ୍ତା ପୂଜା ପୂଜି ହୁଏ ଏଇରେ ମୋର ତ ବହୁତ ଭଲ ମାନେ କଥା ମୋର ଜାଣିଛି ମୁଁ ତେଣୁ ସେଇଟା କଲେ ମଧ୍ୟ ବହୁତ ଭଲ ହୁଅନ୍ତା।
କିନ୍ତୁ ତଳ ଘରେ ମୁଁ ଭାବୁଥିଲି କି ଉପର ତାଲରେ ତ ଆମେ ଦିଇଟା କକ୍ଷ କରି ରହିଗଲୁ କିନ୍ତୁ ତଳ ଘରେ ମୁଁ ଭାବିଥିଲି କି ବହୁତ ଲମ୍ବା ଚଢଡା ହଲ୍ କରିବାକୁ। ତ ସେଥିରେ ଯଦି ଆମର ଦୁଇଟା କକ୍ଷ ପଳେଇବ। ତ ଆଉ ରହିଲା ଦୁଇଟା କକ୍ଷ ତ ସେଇଟା ମୁଁ ଭାବୁଛି କି ଗ୍ୟାରେଜ ଗୋଟେ କରିଦେଲେ ବହୁତ ଭଲ ହୁଅନ୍ତା।
ଆପଣ ତ ଗ୍ୟାରେଜରେ ଆମେ ରଖିବା କଣ ଆମ ପାଖରେ ତ କିଛି ଗାଡ଼ି ରଖିବା ପାଇଁ ଗାଡ଼ି ହିଁ ନାହିଁ।
କିନ୍ତୁ ଆମ ପାଖରେ ସାଇକେଲ ତ ଅଛି।
ହଁ ସାଇକେଲ ତ ନିଶ୍ଚୟ ଅଛି କିନ୍ତୁ ସାଇକେଲ ତ ବୋଧହୁଏ କେବଳ ଆପଣଙ୍କର ମୋର ତ ଗୋଟେ ଗାଡି ଅଛି ଛୋଟ ଗାଡିଟି ଅଛି ଯାହାକି ଇଲେକ୍ଟ୍ରି ଅଟେ।
ଆଚ୍ଛା ଆଚ୍ଛା ଆପଣ ତାହେଲେ ସେ ଗାଡ଼ିଟି କେବେ କିଣିଲେ? ମତେ ତ କାହିଁ ଜଣାଇ ନାହାନ୍ତି କି ମିଠା ବି ଦେଇନାହାନ୍ତି।
ନା ନା ଗାଡିଟି ଗାଡିଟି ମୁଁ କିଣି ନାହିଁ ମୁଁ ଆପଣଙ୍କୁ ସେମିତି କହିଥିଲି। ଗାଡି ଟା କିଣିବାର ଅଛି ଆଗକୁ କିନ୍ତୁ କିଣା ହୋଇନାହିଁ ଏ ପର୍ଯ୍ୟନ୍ତ।
ଆଚ୍ଛା ଆଚ୍ଛା। ସେମିତି ଦେଖିବାକୁ ଗଲେ ତ ମୋର ଆଗକୁ ଗୋଟେ ଉଡାଜାହାଜ ବି କିଣିବାର ଅଛି। କିନ୍ତୁ ତା ପାଇଁ କଣ ମୁଁ ତା ପାଇଁ କଣ ମୁଁ ଘର ତିଆରି କରୁଛିୁ କି ଉଡ଼ାଜାହାଜ ରଖିବା ଲାଗି?
କରୁନାହାନ୍ତି କିନ୍ତୁ କରିଦେବା କଥା ନହେଲେ ଆଗକୁ ଯାହା ରେଟ୍ ହେଇଯିବ ଆପଣ କେତେବେଳେ କିଣିବି ପାରିବେନି?
ସେଇଟା ତ ଠିକ କଥା। କଣ କରିବା ଆଉ ମଣିଷ ଗରିବ ହେଇ ଆସିଲେଣି। ସେଇ ଲାଗି ତ ଭାବୁଛି ଜଲ୍ଦି ଟିକେ ଘର ତିଆରି କରିଦେବି।
ନିଶ୍ଚୟ ନିଶ୍ଚୟ କିନ୍ତୁ ତା ପାଇଁ ଆପଣଙ୍କୁ ପ୍ରଥମେ ସ-ମାନେ କଣ ଉତ୍ତୀର୍ଣ୍ଣ ହେବାକୁ ପଡିବ ସବୁଥିରେ ପଇସା ମଧ୍ୟ ସଞ୍ଚୟ କରିବାକୁ ପଡିବ।
ସେଇଟା ତ ଠିକ କଥା ଯେ କିନ୍ତୁ, ମୁଁ ଭାବୁଥିଲି କି ଆପଣଙ୍କୁ ଯେଉଁ ସାହାଯ୍ୟ କରିଥାନ୍ତି? ଆପଣଙ୍କୁ ଆଗେ ଟିକେ ବଡ ଲୋକ କରିଦେଇଥାନ୍ତି। ଯୋଉଠିକି ଆପଣ ଖୁସି ହେଇକି ମତେ ଦି ତିନି କୋଟି ସେମିତି ଦେଇ ଦେଇଥାନ୍ତେ। ସେଇ ହିସାବରେ ମୁଁ ଟେ ଘର କରିବା କଥା ଭାବୁଥିଲି।
ଆରେ ୱା ଆପଣଙ୍କର ତ ମାନେ ଦୃଷ୍ଟି ବହୁତ ଦୂର ପର୍ଯ୍ୟନ୍ତ ଗଲାଣି ଭାରି।
କଣ କରିବା ଦୂର ଦୁଷ୍ଟି ଦେଖି ଦେଖି ଦୁଷ୍ଟି ବି ଦୂର ହେଇଗଲା।
ବା କିନ୍ତୁ ଆପଣଙ୍କର କଥା କଥା ମଧ୍ୟ ମୋର ମନକୁ ପାଇଅଛି। ଯଦି ନିଶ୍ଚୟ ସେପରି ମାନେ କର୍ମ ହୁଏ ଆମେ ଯଦି ମାନେ ଆପଣ ସଫଳ ଯଦି ଆମେ ହବା ତେବେ ଦି ତିନି କୋଟି କଣ ମୁଁ ତ ଆପଣଙ୍କୁ ପଚାଶ ଭାଗ ମଧ୍ୟ ଦବାକୁ ରାଜି ଅଛି।
ବା ବା ଶୁଣି ଟିକେ କାନକୁ ଖୁସି ଲାଗିଲା ତାହେଲେ ଏଇ କଥାରେ
ଖୁସି ହିଁ ଲାଗିବ କାରଣ ମୁଁ ଏହା ସତରେ କହିଛି ମାନେ ନିଶ୍ଚୟ କରିବି।
ବା ବା ଆଉ ଟେ ମନ ହାଲୁକା ହେଇଗଲା। ତାହେଲେ ଆପଣ କେବେ ଆସନ୍ତୁ ଦିନେ ପୁରୀ ଯିବା।
ପୁରୀ ଯିବା ତେବେ ଠିକ ଅଛି ପୁରୀ ଯଦି ଯିବାକୁ ଆପଣ କହିବିଛନ୍ତି ତେବେ ମୁଁ ଭାବୁଛି କି ରଥଯାତ୍ରାରେ ପୁରୀ ଗଲେ ଭଲ ହୁଅନ୍ତା ଆପଣ କଣ ରଥଯାତ୍ରାରେ ପୁରୀ ଆସିପାରିବେ?
ନାଇଁ ନାଇଁ ମୋତେ ତ ଲାଗୁନି ମୁଁ ରଥଯାତ୍ରା ଦିନ ଯାଇପାରିବି କାରଣ ମ ତେ ମୋ ଘର ଲୋକ ତ ଛାଡିବେନି ଆଉ ତାପରେ ରହିଲା ନୀଳ ଆକାଶ ସେ ତାଙ୍କ ପାଖରୁ ମୁଁ କେମିତି ଆସିବି ଯେ?
ତାହା ମଧ୍ୟ ବେଶ ସତ କଥା କହୁଛନ୍ତି ଯେ ଆପଣ ଠିକ ଅଛି ତେବେ ଦେଖାଯାଉ ରଥଯାତ୍ରା ସରୁ ନହେଲେ। କେବେ ଫାଙ୍କା ଦିନ ଦେଖି ଆମେ ଯିବା ଆସିବା କରିପାରିବା କାରଣ ସେତେବେଳେ ଅ କାରଣ ସେତେବେଳେ ଯଦି ଆପଣ କହିବେ ଆପଣଙ୍କ ମୋର ଯାଇକରି ସେଠାରୁ ଆସିପାରିବା।
ସେଇଟା ତ ଠିକ କଥା କିନ୍ତୁ ମୁଁ ଗତକାଲି ଆମ ବିମଲ ବନ୍ଧୁଙ୍କ ସହ କଥା ହେଉଥିଲେ ଏଇ ପୁରୀ ଯିବା ବିଷୟ ରେ ଜାଣିଛନ୍ତି?
ନା ମୁଁ ତ କାହିଁ ଜାଣିନି ମତେ ତ ବିମଲ ବାବୁ ଏବେ କଲ୍ କରିଥିଲେ କିଛି ପୂର୍ବରୁ କିନ୍ତୁ ମତେ ତ କହି ନାହାନ୍ତି କହିଥିବ ତାଙ୍କର ମନେ ନଥିବ ଏ ବିଷୟରେ।
ହୋଇଥାଇପାରେ କିନ୍ତୁ ମୁଁ ତାଙ୍କ ସହ କଥା ହେଉଥିଲି କି ଯଦି ଆମେ ଚାରି ବନ୍ଧୁ ଯେପରିକି ଆପଣ ମୁଁ ବିମଲ ବନ୍ଧୁ ଆଉ ଆମ ସାଇ ବନ୍ଧୁ। ଆମେ ଯଦି ଚାରି ବନ୍ଧୁ ମିଶି ଦୁଇଟି ଗାଡି କରିକି ଗୋଟେ ଦିନ ଯେବେ ମୋର ଛୁଟି ଥାଇଥାଏ। ଯେମିତିକି ଆମ ବୁଧବାର ମୋର ଛୁଟି ଥାଏ ଆଉ ମୋର ରବିବାର ଛୁଟି ଥାଏ। ତ ଗୋଟେ ଛୁଟିବାର ଦେଖି ଯଦି ଆମେ ଆଉ ଦୁଇ ମାସ ପରେ ପୁରୀ ଯାଆନ୍ତେ ତାହେଲେ ବହୁତ ଖୁବ୍ ଭଲ ହୁଅନ୍ତା।
ହଁ ନିଶ୍ଚିନ୍ତ ଭାବରେ ଭଲ ତ ନିଶ୍ଚିୟ ଭାବରେ ହୁଅ ନ୍ତତା ଆଉ ଦୁଇ ମାସ ପରେ ମଧ୍ୟ ମୁଁ ମଧ୍ୟ ଫାଙ୍କା ହୋଇଯିବି କାରଣ ମୋର ଏବେ ତ ଗାଡି ପଦଶୀ ଆସିନାହିଁ। ମୋର ସେତେବେଳେ ଗାଡ଼ି ମଧ୍ୟ ଆସିଯାଇଥିବ ତେବେ ବହୁତ ଭଲ ହୁଅନ୍ତା।
ତାହାଲେ ତ ଆହୁରି ଭଲ କଥା। କାରଣ ଆମ ସାଇ ବନ୍ଧୁଙ୍କ ପାଖରେ ଯୋଉ ଗାଡି ଗାଡିଟି ଅଛି ସେଇଟା ତ ସେ ମତେ ଲାଗୁନି କି ସେ ପୁରୀ ନେଇକି ଯାଇପାରିବେ।
ପୁରୀ ନେଇକି ତ ନିଶ୍ଚୟ ଯାଇହବ କିନ୍ତୁ ସେଥିରେ ଟିକେ ଅଧିକ ତେଲ ପଡିବାର ସମ୍ଭାବନା ଅଛି। ଆଉ ମୋ ଗାଡିରେ ଏମିତି ଚାରି ଜଣ ତ କେବେ ଯାଇ ବିି ପାରିବାନି।
ସେଇଟା ତ ଠିକ କଥା ଯଦି ତେଲ ଅଧିକା ପଡିବ ତାହେଲେ କିଛି ଅସୁବିଧା ହିଁ ନାହିଁ ଅଧିକା ଟିକେ ତେଲ ପକେଇ ଦବା ସେଥିରେ କଣ ଅଛି। କିନ୍ତୁ ଆମେ ଚାରି ବନ୍ଧୁ ଚାରି ବନ୍ଧୁ ଯ ଯଦି ଆମେ ମିଶିକି ଦୁଇଟି ଗାଡ଼ିରେ ଯିବା ତାହାଲେ ତ ବହୁତ ଭଲ କଥା ହେବ।
ନିଶ୍ଚିନ୍ତ ନିଶ୍ଚିନ୍ତ ଆଉ ଆପଣ ବରମ ପୁରବାବୁଙ୍କୁ ପୁଲିଅଛନ୍ ବ୍ରହ୍ମପୁର ପୂର୍ବଙ୍କୁ ଯଦି ଏ ବିଷୟରେ କିଛି ସୂଚନା ମିଳେ
ବ୍ରହ୍ମପୁର ବାବୁ ତ ବ୍ରହ୍ମପୁରରେ ହିଁ ରହିଗଲେ। ସେ କେବେ ଭୁବନେଶ୍ଵ ର ଆସିଲେ ଯେ ଆମ ସହ ପୁରୀ ଯିବେ ବୁଝନ୍ତୁ ଟିକେ କଥାକୁ।
ତାହା ବି ଆପଣ ବେଶ ସତ କତା କହୁଛନ୍ତି ଯେ
କିନ୍ତୁ ଥରେ ତାଙ୍କ କାନରେ ପକାଇଦବା ଯେହେତୁ ଜଣା ଅଛି ସେ ଆସିବେନି। ତ ସେଇ ଲାଗି ପକେଇଦେଲେ ବି କିଛି ଅସୁବିଧା ନାହିଁ।
ହଁ କିନ୍ତୁ ଯଦି ସେ ହଁ କରିଦେଲେ ତାହା ମଧ୍ୟ ଆମ ପାଇଁ ଗୋଟେ ପ୍ରଶ୍ନ କର କଥା ହୋଇଯିବ ଯଦି ସେପରି ହୁଏ ତେବେ ଆମେ ଟ୍ରେନରେ ଯାତ୍ରା କରିଦବା।
ଠିକ ଅଛି ମୁଁ ବି ତ ସେୟା ହିଁ ଏବେ ଭାବୁଥିଲି! ଆପଣଙ୍କ ମୋର ଆଉ ମନର କଥା କେତେ ସେଇଆ କହିଲା ଭଳି ଏକା ଅଛି।
ହଁ ଆପଣଙ୍କର ଆମ ଘର ପାଖାପାଖି ତ କିଛି ଆଉ ମନ ଦୂର ହବାକୁ କେତେ ସମୟ ବା ଲାଗିବ।
ସେଇଟା ତ ଠିକ କଥା ଆଉ ମୁଁ ଭାବୁଥିଲି କି ଆମେ ଯଦି ସକାଳେ ଯାଆନ୍ତେ କାରଣ ମତେ ଯଦି ଛାଡିବେ ରବିବାର ତାହେଲେ ସକାଳ ପରେ ହିଁ ମୁଁ ଯାଇପାରିବି, ରାତ୍ରି ସମୟରେ ମୁଁ ବାହାରି ପାରିବି ନାହିଁ ବୁଝନ୍ତୁ।
ଓହୋ ରାତ୍ରୀ ସମୟରେ ଆପଣ ବାହାରି ପାରିବେନାହିଁ କିନ୍ତୁ ଯେତେବେଳେ ପୁରୀ ଯିବ ସେତେବେଳେ ତ ରାତ୍ରି ସମୟରେ ଆପଣଙ୍କୁ ରହିବାକୁ ପଡିବ, ନା ରହିବେନି?
ନାଇଁ ନାଇଁ ମୁଁ ଭାବୁଥିଲି କି ଗୋଟେ ଦିନ ସକାଳୁ ବାହାରିକି ଯାଇଥାନ୍ତେ। ତାପରେ ଯାଇକି ଆମର ସେ ଯୋଉ ଅଛି ସ୍ଵର୍ଣ୍ଣର ସମୁଦ୍ର କୂଳ। ସେଠି ଯାଇକି ବୁଡ଼ା ବୁଡୀ କରିଥାନ୍ତେ ସମୁଦ୍ର କୂଳରେ ଟିକେ ଗାଧେଇ ଆସିଲା ପରେ ଠାକୁରଙ୍କୁ ଦର୍ଶନ କରି ଦୁଇଟାରେ ଅବଢା ଖାଇ ଯେମିତି ତିନିଟାରେ ବାହାରି ଆସି ସକାଳୁ ସକାଳୁ ସକାଳୁ କହୁଛି ମୁଁ ସରି ମାନେ ଭୁଲ ହେଇଗଲା ମୋର ଯଦି ଆମେ ଆସିକି କହିଲା ଭଳି ସଞ୍ଜ ସମୟରେ ପହଞ୍ଚି ଯାଆନ୍ତେ? ବହୁତ୍ ଖୁସି ଲାଗନ୍ତା।
ହଁ ତାହା ବି ବେଶ ସତ କଥା କହୁଛନ୍ତି ସନ୍ଧ୍ୟା ବେଳେ ମୁଁ ଯେତିକି ଜାଣିଛି କି ଚାରିଟ ରାରୁ ପାଞ୍ଚଟା ମଧ୍ୟରେ ଗୋଟେ ଟ୍ରେନଟିଏ ଅଛି ଯାହାକି ପୁରୀରୁ ଅନୁଗୁଳକୁ ଯାଏ।
ହୁଁ ହୁଁ ସେଇଟା ତ ଠିକ୍ କଥା। କିନ୍ତୁ ମୁଁ ଭାବୁଥିଲି କି ଯଦି ମାନେ କଣ କହିଲେ ଗାଡ଼ି ନେଇକି ଯିବାର ହେବ ତାହେଲେ ଆମେ ସେଇ ଯାତ ମାନେ ଭୋଜନ କରିବା ପରେ ଅବଢାଟିକୁ ଆମେ ଯଦି ପୁରୀରୁ ବାହାରିକି ଆସିବା ତାହେଲେ ଆମେ ସନ୍ଧ୍ୟା ଭିତରେ ତ ଆସି ଆରାମସେ ପହଞ୍ଚି ଯାଇପାରିବା।
ହଁ ହଁ, ନିଶ୍ଚୟ ନିଶ୍ଚୟ, ତେବେ ତ ସେ ରଥ କଥା ଆହୁରି ଦି ମାସ ଅଛି। ଦେଖାଜାଉ ଦି ମାସ ପରେ ଆମେ ପୁଣି କଥା ହବା ଏ ବିଷୟରେ ପକେଇବା। ଆପଣଙ୍କର ମଧ୍ୟ ସେଇ ସମୟରେ ଟିକେ ମଧ୍ୟ ମାନେ ମାଗଣା ହେଯାଇଥିବ ସେ ସମୟରେ।
ହଁ, ହଁ, ମୁଁ ତ ସେଇ ସମୟ ମଧ୍ୟରେ ଭଲ ସେେ ମାଗଣା ରେ ରହିଯାଇଥିବି। କିନ୍ତୁ, ଯଦି ମୋର ପରୀକ୍ଷା ଗୁଡ଼ିକ ରହିଲା? ତାହେଲେ ଟିକେ ଅସୁବିଧା ହେପାରେ କିନ୍ତୁ ମୁଁ ଦେଖିକି ସମୟ ବାହାର କରିଦେବି।
ହଁ ଆଉ ଆପଣ କଣ ଜାଣିଛନ୍ତି ଆଉ ମାସେ ପରେ ମଧ୍ୟ ମୋର ମଧ୍ୟ କଲେଜଟି ଖୋଲିଯିବ।
ଆଚ୍ଛା, ହଁ ହଁ ମୋର ଏବେ ମନେ ପଡ଼ିଲା ଆପଣ ବି କଲେଜ ରେ ନା ଆପଣଙ୍କ ନାମ ଲେଖାଇ ସାରିଲେଣି ନାଇଁ କି?
ନା, ନା, ନାମ ଲେଖା ହେଇନାହିଁ ନାମ ଲେଖିବାକୁ ଯିବି ଆର ମାସ ଆର ମାସ ଏକ ରୁ ଦଶ ଦିନ ମଧ୍ୟରେ ଯିବାର ଅ ତେବେ ମୁଁ ଯାଉଛି ମୋର ଗୋଟେ ଜରୁରୀ ମୋର ଗୋଟେ ଜରୁରୀ କାମ ଅଛି ତ ମୁଁ ଟିକିଏ ଯାଉଛି ଆପଣ ଟିକେ କଲଟି ରିଥିଲେ ମୁ ଟିକିେ ଖୁସି ହୋଇଥାନ୍ତି।
ଆଜ୍ଞା ଆଜ୍ଞା ଠିକ ଅଛି ହଉ ତାହେଲେ ବନ୍ଧୁ!
କଲ ଟା କାଟନ୍ତୁ।